ହେଲ୍ଲୋ। ହଁ। ଆଉ ଯୋଉ ହେଲା ଆମେ କୋଉଠି ହୁଁ ସେ ଅନ୍ୟ ସହ ପଖରେ ଶୁଣ ହେଲା ସେଟା ହେଉଛି ପୁରା ହଉଛି ରାଜବାଟିଟା ରାଜବାଟୀ ମାନେ କଣ କହିଲ ମାନେ ଅ ଓଁ ଯେତେବେଳେ ଢେଙ୍କାନାଳ ଜିଲ୍ଲା ଟା ହେଇନଥିଲା ସେତେବେଳେ ରାଜା କଣ ରାଜା ଙ୍କ ଶାସନ ସବୁ ଚାଲିଥିଲା ସେ ଯୋଉ ରାଜା ମାନେ ଯିଏ ଶାସନ କରୁଥିଲେ ସେମାନେ ହିଁ ଏମିତି ସବୁ ବନେଇକି ରଖନ୍ତି କଣ କହିଲ ତାଙ୍କର ଦୁର୍ଗ ହେଲା ସେଟାହେଉଛି ସେ ଦୁର୍ଗ ସିଏ ସେ ରାଜା ଯିଏ ସେ ବନେଇଥିଲେ। ବନେଇଥିଲା ଯେତେବେଳେ ସେଠୀ କଣ ହେଲା ନାଁ ଇଂରେଜ ମାନେ ପଶିକି ସେ ରାଜାଙ୍କର ସେ ସବୁ ଥିଲେ ସୈନ୍ୟ ସାମନ୍ତ ଯୋଉ ସବୁ ଥିଲେ ଯୋଉମାନେ ସବୁ ସେମାନଙ୍କୁ ସବୁ କଣ କଲେ ନାଁ ମାନେ ଇଏକରିଦେ ଏୟ ଉଁ ଉଁ କଣ କହିଲ ତାଙ୍କର ଇଏ ଯଉଁ ରାଜ୍ୟକୁ ଅଧିକାର କରି ନିଅନ୍ତି। ହେଲା ସେମିତି ଅନେସ୍ୱତ ବଖରାକୁ ମାନେ ଯୋଉ ଇଏ କଲେ। ଆଟାକ କଲେ କଲେ ଯେତେବେଳେ ରାଜ ସବୁ ବହୁତ ଜଣ ସେମାନେ ଆସିଲେ ଇଂରେଜ ମାନେ ଯୋଠୁ ଏମାନେ କଣ କଲେ ନା ଡରି କିି ସେଠୁ ଛାଡିକି ପଳେଇଲେ ଯୋଉ ସେ ଜାଗାକୁ। ସେମାନେ ତାଙ୍କର ରହିଲେ ହୁଁ ହୁଁ। କ ତ ଇଂରେଜ ମାନେ ସବୁ ରହିଲ ଯୋଉମାନେ ଆସିୁଥିଲେ। ସେମାନ ସବୁ ରହିକି ଚେଷ୍ଟା କରିଥାଉ ଶାସନ କରିବା ପାଇଁ। କିନ୍ତୁ ସେମାନେ ଆମର ହୁଁ ହୁଁ କିନ୍ତୁ ସେ ତାଙ୍କର କଣ କରେ ନା ଆମ ଓଡିଆ ଲୋକମାନାନଙ୍କୁ ସବୁ ବହୁତ ହଇରାଣ କଲେ ମାନେ ପୁରା ବହୁତ ଖଟେଇବେ ବହୁତ କାମ ଦେବେ ପୁରା କେତେ ଉଞ୍ଚା ଉଞ୍ଚା ପାହାଡ ହେଲାଣି ବସ୍ତା ବସ୍ତା ଯିଏ ଯାହା ସବୁ ଚାଷ କରିଥିବେ ଧାନ ଗହମ ଯାହା ସବୁ ଚାଷ କରିଥିବେ ତାକୁ ସବୁ ମାନେ ଆଟାକ କରିକି ନେଇଯିବେ ମାନେ ତେ ଏମାନେ ସବୁ ବୋହି ବୋହିକି ସେ ଉଞ୍ଚା ପାହାଡ ଉପରକୁ କାନ୍ଧରେ ବୋହି ବୋହି ବୋହି ବହି ନେଇକି ଯାଇକି ଦେବେ ସବୁ ତାଙ୍କ ପାଖରେ ନେଇକି ଦାଖଲ କରିବେ ଯାହା ଯିଏ ଇନକମ କରିବ ଯାହା ଯାହାର ଯେତେ ଟଙ୍କା ଯେ ରୋଜଗାର କରୁଥିବ ତାକୁ ନେଇକି ତାର ସବୁ ଦେଇଦବ ହେଲା ଏମିତି ସବୁ କରିକି ବହୁତ ସେମାନେ ଅତ୍ୟାଚାର କଲେ ଆଉ ହେଲା ଲୋକଙ୍କୁ ସବୁ ଯୋଉ ଲୋକ ସବୁ ଥିଲେ ମାନେ ଛୋଟ ଛୋଟ ଟିଏ ଲୋକ ସବୁ ତାଙ୍କ ସ ସବୁ ଖରାପ କାମ କଲେ କରିକି ସେ ତାଙ୍କର ସବୁ ଲାଷ୍ଟକୁ ପୁଣି ଆଉ ଗୋଟେ କୋଉ ରାଜା ଆସିଲେ ସେ ସେଇଠୁ ସେ ଇଂରେଜ ସେମାନଙ୍କୁ ସବୁ କଣ ମାନେ ଯୁଦ୍ଧ କରିକି ତାଙ୍କୁ ସବୁ ବିଦା କରିଦେଲ ସେଷ ରହିଥା କମିତି ସରିଗଲା ସେଟା ପୁରା ସବୁଠାରୁ ଯୋଟା ଉଞ୍ଚ ପାଣ ଥିଲା ସେ ସେଇ ଯୋଉ ରାଜା ଯିଏ ଥିଲେ ସିଏ ପୁରା ମାନେ ବହୁତ ଭଲ ରାଜା ଥିଲେ ଢେଙ୍କାନାଳର ତ ଯେତେବେଳେ ସେ ରାଜା ପଳେଇଲେ ମାନେ ଆଉ ଗୋଟେ ରାଜା ପୁଣି ଆସିକି ଯେତେବେଳେ ଶାସନ କଲେ ସି ବି ଭଲ ମାନେ କି ଏ ନହେଲେ ତାପରେ ତାଙ୍କ ଶାସନ ସରିଲା ଏବେ ବି ଢେଙ୍କାନାଳ ରେ ରାଜା ରାଜ୍ୟଙ୍କ ଶାସନ ଅଛି ଜାଣିଛନା?
ଏବେ ବି ଢେଙ୍କାନରେ ରାଜାଙ୍କ ଶାସନ ଅଛି?
ଏ ଏ ଯୋଉ ରାଜନୀତି ତ ଅଛି କିନ୍ତୁ ମାନେ କଣ କହିଲ ମାନେ ରାଜା ଅଛନ୍ତି ରାଜା ରା ଜାଣିକି କୁହନ୍ତି ଏ ଆମର ଯେମିତି ପୁରୀର ଗଜପତି ସେମିତି ଏଯାଏ ଢେଙ୍କାନାଳର ରାଜା ବି ଜଣେ ଅଛନ୍ତି ରାଜବାଟୀ ଅଛି ମୁଁ ଯାଣିନଥିଲି ମୁଁ ଯାଇଥିଲି ଯୋଉ କଣ ହୁଁ ରାଜବାଟରେ ରହୁଛନ୍ତି ରାଜ ବାଟରେ ରହୁଛନ୍ତି।
ସିଏ ଏମତି ନର୍ମାଲ ମଣିଷଙ୍କ ଭଳିଆ ପି ତାଙ୍କ ଅ ଯୋଉ ଭେଶଭୂଷା ନା ଆମର ଏଇ ନର୍ମାଲ ମଣିଷ ଭଳିଆ ନା ନା?
ନା ନା ନର୍ମାଲ ନର୍ମାଲ ତାଙ୍କ ବି ସବୁ ତ ପୁରା ନର୍ମାଲ। ସେ ଯୋଉ ମାନେ ରାଜାଙ୍କ ଭଳିଆ ମାନେ ତାଙ୍କର ଜୀବନ ଯାପନ ଶୈଳୀ କିନ୍ତୁ ସେ ପୁରା ନର୍ମାଲ। ଯିବା ମାନେ ମୋ ମଉସା ଯୋଉଠି ରହୁଥିଲେ ଢେଙ୍କାନାଳରେ ମୋ ମାଉସୀ ଘର ନା ହେଲା ମଉସା ପୁରା ଢେଙ୍କାନାଳ ସିଟି ଉପରେ ଅଛନ୍ତି ତାଙ୍କର ଗୋଟେ ସେ ଯୋଉଠି କାମ କରନ୍ତି ମୁଁ ମଉସା ତାଙ୍କ ଅଫିସ ପାଖରେ ଆଉ ଗୋଟେ ଅଛି କମ୍ପାନିଟେ ସେଇଠି ସେ ରାଜାଙ୍କ ସେଟାଉ କମ୍ପାନୀଟା ହଉ ରାଜା ଙ୍କର ମାନେ ସେ ନର୍ମାଲ ଲୋକ ଭଳିଆ ଅଛନ୍ତି କିନ୍ତୁ ସେ ଢେଙ୍କାନାଳ ରାଜା ମାନେ ତାଙ୍କ ବାପା ରାଜା ଥିଲେ ତାପରେ ସିଏ ରାଜା ହେବେ ତାପରେ ତାଙ୍କ ପୁଅ ରାଜା ହେବେ ଏମିତି ଆଉ। ସେ ତାଙ୍କର ମାନେ ଘରଟା ପୁରା ରାଜ ବାଟି ଭଳିଆ ରାଜହ ଉଆସ ଭଳିଆ ମୁଁ ଯାଇଛି ସେ ରାଜ ଉଆସ ଭି କୁ ମୁଁ ଯାଇଛି ବାହାରି ଭୋ ମାନ ସବୁ ଦେଖ ହୁଁ ହୁଁ ହୁଁ ହଁ।
ମାନେ ସେଟା ପର୍ଯ୍ୟଟକ ସ୍ଥଳୀ ନା ସବୁବେଳେ ଲୋକ ଯାଆନ୍ତି ନା ନା ଫାଙ୍କା ଫାଙ୍କା ଡର ଲାଗିବ ଜଙ୍ଗଲ ସବୁ
ହୁଁ ସବୁବେଳେ ଜାନ୍ତି ହଁ ସବୁବେଳେ ଜାଆନ୍ତି ସେଠି ଜଗିଛନ୍ତି ସବୁ କାଜୁ ଚାଷ ଷ ହେଇଛି ଜଙ୍ଗଲ ଟା ଅଛି ପାହାଡ ପୁରା ପାହାଡର ଶୀର୍ଷରେ ପୁରା ପାହାଡ ଚଢି ଚଢି ଚଢି ଚଢି ଉପରକୁ ଯିବ ପୁରା ଚଢିବା ପାଇଁ ପୁରା ରାସ୍ତା ଅଛି ବଢିଆ ରାସ୍ତା ଅଛି ଆରାମ ସେ ଚଢିକି ଯାଇପାରିବ ଯାଇଁକି ବୁଲିକି ଆସିପାରିବ ପୁରା ଶୀର୍ଷରେ ଯାଇକି ପାହାଡର ଶୀର୍ଷରେ ଭାରି ବଢିଆ ଲାଗିବ। ମୁଁ ଯେତେବେଳେ ଯାଇଥିଲି ମୁଁ କହଲିି ଆଉ ଅ ମାନେ କଣ କହିଲ ବୋଧେ ଯାଇ ହବନି କି କଣ ଜଙ୍ଗଲ ଫଙ୍ଗଲ ଥିବ ସେ ପୂଜାରେ ଚାରିପଟେ ସବୁ କାଜୁ ଚାଷ କରିଥିବେ ଆମେ ସବୁ। କାଜୁ ମେଞ୍ଚେ ତୋଳିକି ଆଣିଥିଲୁ ଖାଇଲୁ ବଢିଆ ଜାଗା କିନ୍ତୁ।
ଆପଣ କେମତି ସ୍କୁଟି ନେଇଗଲେ ନା ପରଉଇଲର ନେଇକି ଗଲେ?
ନା ନା ଆମେ ମୁଁ ବସରେ ପଳାଏ ମୁଁ ଯେତେବେଳେ ଯାଏ ମୋ ମାଉସୀ ଘର ମୁଁ ବସରେ ପଳାଏ ତଳ ମଙ୍ଗୁଳି ପନ୍ତ ପଳାଏ ଓ ସେଠି ସେଟା ଆମେ ସ୍କୁଟି ବାଇକ୍ ରେ ଯାଇଥିଲୁ ମୋ ମଉସାଙ୍କର ସ୍କୁଟି ଅଛି ବାଇକ୍ ବି ଅଛି ମୁଁ ସ୍କୁଟିରେ ମୋ ମାଉସୀ ଆଉ ମୋ ମାଉସୀ ପୁଅ ଆମେ ଯୋଉ ଭାଇ ଆମେ କଲୁ ମୋ ମଉସା ଆଉ ମୋ ମଉସା ତାଙ୍କ ମା ସେମାନେ ସବୁ ଆମେ ମିଶିକି ସ୍କୁଟି ବାଇକରେ ପଳ ଯେତେବେଳେ ଢେଙ୍କାନାଳରେ ମୁଁ ପୁରା ମୁଁ ଯେମିତି ଆମ ଯାଜପୁରରେ ଯେମିତି ଅଛି ମୁ ଢେଙ୍କାନାଳରେ ବି ସେମତି ପୁରା ବୁଲିବାଲି ଲେକି ମାନେ ଜାଗା ସବୁ ଜାଣିଛି ପ୍ରାୟ ମୁଁ ସ୍କୁଟିରେ ସେ ସବୁ ମାନେ କାନ୍ଦି ଯାଏ ବୁଲିବାକୁ। ତ ମୁଁ ସେଠି ସେଥିପାଇଁ ଭଲସେ ଜାଣିଛି ମତେ ସେଥିପାଇଁ ଢେଙ୍କାନାଳ ବହୁତ ଭ-ଭଲ ଲାଗେ। ତମକୁ କଉ ଜିଲ୍ଲା ସବୁଠାରୁ ଭଲ ଲାଗେ ବେଶୀ?
ମତେ କେଉଁଝର।
ହଁ ମୁଁ ଜାଣିଥିଲି ତମେ ସେୟା କହିବ ତମକୁ କେଉଁ ଭଲ ଲାଗେ ବୋଲି କହିବ ମୁଁ ଜାଣିଥିଲି। ନାଇଁ ଏ ସବୁ ଜିଲ୍ଲା ଭଲ ଆମେ ଯଦି ଏମିତି କହିବା ସବୁ ଜିଲ୍ଲାରେ କିଛି କିଛି ନା କିଛି ଗୋଟେ ଜାଣିବା ଜିନିଷ ଅଛି ଦେଖିବା ଜିନିଷ ଅଛି ଯାଇନି କେବେ ମୟୂରଭଞ୍ଜ।
ମୟୂରଭଞ୍ଜ ବି ଭଲ। ମୟୂରଭଞ୍ଜ ମୁଁ ବି ଯାଇଥି କିନ୍ତୁ ତାର ଯୋଉ ସରଳ ଜୀବନ ଯାପନ ମତେ-ଏ-ଏ ବହୁତ
ହଁ, ହଁ ପ୍ରାୟତଃ ଜିଲ୍ଲାରେ ବହୁତ ସରଳ ସରଳ ଜି ଜୀବନଯାପନ ଶୈଳୀ ପ୍ରାୟତଃ ଜିଲ୍ଲାରେ ମୁଁ ଯୋଉ କହୁଥିଲି କେନ୍ଦ୍ରାପଡା ଆମେ ଯୋଉ ଯାଇଥିଲୁ ହେଲା ତମକୁ କହୁଛି କେନ୍ଦ୍ରାପଡା ଆମେ ଯୋଉ ଦେଖିକି ଯାଇଥିଲୁ ଆମେ ବାଟ ଜାଣିନଥିଲୁ ହେଲା ଆମକୁ ତିନି ଚାରିଟା ଜାଗାରେ ପୁରା ଲୋକମାନେ ଅଟକେଇକି ଆଉ କୁଆଡେ ଯା ମାନେ ପଚାରି ଦବୁ ଯଦି ଏପଟେ ବା ବାଟ ନା ହଁ ଏଇପଟେ ବାଟ ତମେ କଣ ଆଜି ଆଉ ପହଞ୍ଚି ପାରିବ ଯେତେ ବାଟ ରହିଲାଣି ଆମକୁ ପୁରା ଏମ ଡରେଇ ଡରେଇ ଆମେ ଯୋଉ ଆଜି କହୁନଥିଲି ହେଲା ପୁରା ଡ ଡରେଇ ଡରେଇ ଆମକୁ ଏମିତି ହିଁ କଲେ ଯେ ଆମ ପୁରା ଡରି ମରିକି ଆମେ କହିଲୁ ହେ ପ୍ରଭୁ ଆମେ କଣ କରିବୁ ଭୁଲ ଲାଗାକୁ ପଳେଇ ଆସିଲୁ କି କଣ ହେଇଯିବ ଯଦି ଘ ଘରେ ତ କା ଆମେ ଘରେ ପୁଣି କାହାକୁ କିଛି କହିନଥିଲୁ ଘରେ ସେମିତି ପଳେଇଛୁ ହେଲା। ଆମେ କହୁଛୁ ରଜ ତ ଯାଉଛୁ ବୁଲିବା ପାଇଁ ଆଉ କିନ୍ତୁ ଭାଗ୍ୟକୁ କୁହ ମାନେ ଘରକୁ ଆଠଟା ପୂର୍ବରୁ ଆସିକି ପହଞ୍ଚି ଗଲୁ ଜାଣିଛ ଏତେ ସ୍ପିଡ ଗାଡି ଚଲେଇଛୁ ଯେ ଆଠଟା ପୂର୍ବରୁ ଆସି ଘରେ ଯାହଉ
ଆଉ ମୁଁ ଯୋଉ ତା ୟା ପୂର୍ବରୁ ଯେଉଁ ମାଉସୀ ଘରକୁ ଯାଇଥିଲୁ ଆମେ ବି ସେମିତି ଆମେ କହିଲୁ ଏଇଠୁ-ଉ-ଉ ସେରି କେଉଁଝରରୁ ଛେନାବଦୀ କାଲି ଛେନାବଦୀରୁ ବୁଲିକି ଆସିଛୁ ଏୟା କହି ମୋ ମାଉସୀଙ୍କୁ କହିନଥିଲା ସେ କୁଟି ନେଇକି ପଳେଇଥିଲୁ ଗଡ଼ଚଣ୍ଡି ଆଉ ହଦଗଡ। ପଳେଇଥିଲୁ ତାପରେ ମୋ ମାଉସୀ ଖାଲି ଫୋନ କରିଛନ୍ ଫୋନ କରିଛନ୍ ତାପରେ ସେଠୁ କହିଲୁ ଗଡ୍ ପାଚମିନଟି ଯାଇଛୁ ବୋଲି ଯୋଉ ଗାଳି କଲେ ଆମକୁ ଯୋଉ ଗାଳି କଲେ ତାପରେ ପୁଣି ହିଁ ହିଁ ହିଁ ଯୋଉ ଗାଳି କଲେ ଆମେ କହିଲୁ ଆଉ ଏତେ ବାଟ ଆସିଛୁ ସେଇଠୁ ହଦଗଡ ଅଳ୍ପ ବାଟ ଆଉ ନ ଯାଇ ପୁଣି ଯିବୁ ନା ସେଠୁ ମାଉସୀ ଫୋନ କରିଛନ୍ତି ହଁ ଆମେ ଯାଉଛୁ କହିକି ଅଧଗୋଡ ପଳେଇଥିଲୁ।
ମୋ ମମି କଣ କରେ କହିଲ ତା ତାକୁ ଯଦି କିଛି ମାନେ ଇଏ ଲାଗିବ ସିଏ କଣ କରିବ କହିଲ ସିଏ ଟୋଟାଲି ମାନେ ଇଏ କଣ କହିଲ କଥା ହବନି ସେ ରାଗିଗଲେ ଯଦି ମାରି ନପାରିବ ରଜରେ ତ ଆମକୁ ମାରି ପାରିବନି ଝିଅ ପିଲା ଅଛୁ ଏଗୁଡା। ହେଲା ସେ ସେଠୁ କଣ ହବ ନା ରାଗିକି ଆଉ କଥା ହବନି ଆମ ସହିତ ପୁରା ଏମିତି ହବ ଯେ କିଛି କିହିବନା ଆମେ କୁ ମ-ଆମେ ଯାଇ ମମିଲୋ ମମିଲୋ ପ୍ଲିଜ୍ ଲୋ ମୋର ଭୁଲ ହେଇଗଲା ଲୋ ଆଉ ଯିବିନି ଲୋ ଆଉ କେବେ କରିବିନ ଲୋ ଏମିତି କାମ ହେଲା ସେ ଜମା କଥା ହବନି ତାପରେ ସେଠୁ ଦି ଦି ଦି ଗୋଟେ ଦିନ ଯି ବୋଉ ପୁରା ଗୋଟେ ଦିନ ପରେ ତାପରେ ସେଠୁ ତା ମନକୁ ବୁଝେଇକି କଣ ଆସିବ ଆଣିକି ଖାଇବାକୁ ଦବ କଥା ହବ ହ ହେଲା ତ ଆଗେ ଫୋପାଡ଼ିଲା ଭଳିଆ କଥା ହବ ତାପରେ ଟିକେ ଭଲସେ କଥା ହବ।
ପୁରା ଗାଳି କଲେ କାନ୍ଦିଲେ କହିଲେ ତମେ ମାନେ ଜଙ୍ଗଲ୍‌ ରାସ୍ତା ନା ଆଁ ବର୍ଷା ଵି ଉଠେଦେଲେ କଅଁ କଲେ ଜଦି କଣ ପ୍ରୋବ୍ଲେମ ହେଇଥାନ୍ତା ବାଟରେ ଅସୁବିଧା ହେଇଥାନ୍ତା ସେ ପଇଁତିରିଶ୍ ପଇଁତିରିଶ୍ କିଲୋମିଟର ପାଖ ସିଏ ମାନେ ଏତେ ଛାଡନ୍ତିନି ନା କାହାକୁ ମୁଁ ଟିକେ ବାହାରେ ମୁଁକହିଲି ବୁଲା ବୁଲିିକି ମତେ ପସନ୍ଦ ସେଗୁଡା ଆଉ ମୋ ମାଉସୀ ଝୀ ଯୋଉ ମୋ ଯୋଉ ମାଉସୀ ଝିଅ ଭଉଣୀ ଯିଏ ହବ ସିଏ ବି ଏତ ଏତେ ବୁଲା ବୁଲି ନାଇଁ ସେ ମୋ ସାଙ୍ଗରେ ପଡିକି ବୁଲ ମାନେ ବୁଲାରୀ ଭଳିଆ ଆଉ। ହଉ ବୁଲିବା ଆଉ ଆଉ ସେଇଆକୁ ସେ। କେବେ ବି ଏମାନେ ବାହାରେ ଫାହାରେ ଏତେ ବୁଲନ୍ତିିନି ନା ଆଉ ଯୁଆଡେ ଯିବ ମୋ ମାଉସୀ ନେଇକି ଯିବେ ତା। ତାକୁ ସେଇଆକୁ ମାଉସୀ ପୁରା ଡରିଗଲେ ଦି ଜଣ ପଳେଇଲେ ହି ହି ପଳେଇଲେ କଁ ହବ ଅସୁ ଅସୁବିଧା ସୁବିଧା ଏ ଇ ଭଳିଆ ଆଉ।
ହଁ ହଁ ତମ ସାଙ୍ଗ ସବୁ କିଏ ସବୁ ବାହାହେଲେଣି ନା।
ଉଁ ନା ମୋ ସାଙ୍ଗ କେହି ବାହା ହେଇ ନାହାନ୍ତି।
ଯାହାହଉ ଭଲ ମୋ ସାଙ୍ଗ ତିନି ଚାରି ଜଣ।
ଦିଟା ସାଙ୍ଗ ମୋର ନର୍ସିଂ ଜବ୍ କରିଛନ୍ତି ଆଉ ଗୋଟ୍। ଟେ ବିପେଡ କରୁଛି ଅଉ ପଢୁଛନ୍ତି।
ହୁଁ ହୁଁ ଭଲ ଆଜି। କାଲି ମାନେ ଯେତେ ନିଜେ ସେଲ୍ଫ ଇଣ୍ଡିପେଣ୍ଡେଣ୍ଟ ହେଇକି। ଏ ବାହା ହବୁ ଠିକ୍‌ ଆଜିକାଲି ମାନେ ନିଜେ ନିଜ ଖର୍ଚ ନିଜେ ଉଠଉ ଥିବୁ ଠିକ କା କା ଉପରେ ଡିପେଣ୍ଡଣ୍ଟ ହଉ ନଥିବୁ।
ହଁ।
ମୁଁ ବହୁତ୍‌ କମ ଏଜ୍‌ ରୁ ମାମ୍ ଇନକମ୍‌ କଲିଣି ତାପରେ ବି ପ୍ଲସ ଟୁ ସହିତ ବି ମୁଁ ଇନକମ୍ କରୁଥିଲି। ଏ ଯୋଉ ଟେଲିି କଲିଂ କରିକି ଜିଓ ର।
ହଁ ସେଇଟା ମତେ ବି କିଏ କହୁଥିଲା ମୁଁ ଶୁଣିଥିଲି ଭଲ ଭଲ। ନିଜେ ନିଜ ଗୋଡ଼ରେ ଠିଆ ହବା ହଉଛି ସବୁଠାରୁ ଭଲ।
ମତେ ବୋହୁତ କଷ୍ଟ କରିବାକୁ ପଡେ। ଟେଲି କଲିଂ ରେ ପାଞ୍ଚ ଛ ହଜାର ରେ କାମ କରିବ ମାନେ ବହୁତ୍ ମାନେ ମୁଣ୍ଡ କଣ ହେଇଯିବ।
ହଁ ହଁ ସେଟା ତ ଯେମିତି ମାନେ ଇଚ୍ଛା ହେଲେ କରିବ ନ ଇଚ୍ଛା ହେଲେ ବି ନାହିଁ ସେମତି ତ କି
କିଛି ପଇସା ବି ଦରକାର ହୁଏ ନା ସେଥିପାଇଁ କାମ କରିବାକୁ ପଡେ।
କରିବାକୁ ପଡିବ ହଁ ସେଇଟା ହଉଛି କଥା ହଁ। ପଇସା ଆଜିକାଲି ଦରକାର ଯାହାବି ହେଲେ ତମେ ଯାହା ବି କର ଗୋଟେ କାମ ଦାମ କରିକି ଯଦି ନିଜେ ଇନକମ୍ କରୁଥିବ। ତମକୁ କେହି ପଦେ କେହି ରେ ପଦେ କହିବେନି ନୁହଁ କି।
ଆଉ ତମ ବାଡିରେ ସବୁ କି କି ଗଛ ଅଛି କହିଲ। ହାଲୋ। ତ ତମ ବାଡ଼ିରେ ସବୁ କି କିି ଗଛ ଅଛି।
ନଢିଆ ଗଛ ଅଛି।
ଆଉ କି ଅଛି।
ନଡିଆ ଅଛ ହିଁ ଅଛି ଆଉ କିଛି ଗଛ ନାହିଁ। ନଡିଆ ଗଛ ଅଛି ଗୋଟେ ପିଜୁଳି ଗଛ ଏଠି ଅଛି ଆଉ।
ଓ ତମର ମାନେ ଚାଷବାସ। କରନ୍ତି ଯୋଉ ଧାନ ଗହମ ସବୁ ଚାଷ ହୁଏ ଚାଷ କରନ୍ତି।
ନା ଆମର ଚାଷ ବାସ କରନ୍ତିନି।
ମାନେ ଯୋଉ ଲଗା ମାନେ ବିଲରେ ଦିଅନ୍ତିନି ଚାଷ କରିବା ପାଇଁ ସେମତି ନାହିଁ ତମର।
ନା ଆମର ବିଲ ଫିଲ ନାହିଁ ତ ସେଥିପାଇଁ ଚାଷବାସ କରନ୍ତିନି।
ଓହୋ ଆଚ୍ଛା ଆଚ୍ଛା ଆମ ଏପଟେ ସବୁ ପୁରା ବିଲ ଆମ ଘର ପ ପଛ ପଟେ ପୁରା ବହୁତ ବିଲ ହେଲା ବିଲ ବୋଲି କୁହନି କାଲି ଯୋଉ ଆମ। ସେ ଘର ପାଖରେ ଜଣଙ୍କ ଘର ତାଙ୍କ ଘରୁ ତେଇଶ। ଟା ସାପ ଛୁଆ ବାହାରିଲେ ତେଇଶ ଟା। ବଡ ସାପ ଛୁଆ ବିଲ ଏରିଆ ସାଇଡ। ବିଲ ସାଇଡ ଘର ନା ଆମର ସବୁ ଆଉ ସେ ସବୁ ତାଙ୍କ ଗାତରେ ପାଣି। ପଶି ଗଲାକୁ ସେ ସବୁ ଘର ଆଡକୁ ଉଠି ଆସୁଛନ୍ତି ଆଉ। ସେ ସାପ ଛୁଆ ପୁରା ବାହାରିଲେ ସାପ ସାପ କାଇ ବାହାରିଲାଣି କିନ୍ତୁ ସାପ ସାପ ଛୁଆ ମେଞ୍ଚେ ଗୁଡେ ବାହାରିଲେ ସେ ସବୁ ମାନେ ଆସିଥିଲେ ସ୍ନେକ ହେଲ୍ପ ଲାଇନ ରୁ ସବୁ ଯାହା ନେଇଗଲେ ନେଇଗଲେ ବୋଲି ମାନେ ଟିକେ ଇଏ ହେଲା ଭଲ ହେଲା ତାଙ୍କ ଘର ମାନେ ଭାବ ସେଇଠି ଶୋଉଛନ୍ତି ସେଇ ଠି ରହିଛନ୍ତି ସେଇଠି ସାପ ନାହିଁପାରୁଛ
କେମିତି ଶୋଇଥିଲେ କେଜାଣି? ସେ
ହଁ ବା ତା ମାନେ ଗାତ ଯେତେ ଖୋଲୁଛନ୍ତି ସେତେ ବାହାରୁଛନ୍ତି ଯେତେ ସେ ଗାତ ଖୋଳୁ
ସେମାନେ ନିଶ୍ଵାସ କେମିତି ନିଅନ୍ତି ସେଇ ଗାତ ଭିତରେ?
କୋଉମାନେ କହିଲ?
ସାପ।
ସାପ ମାନେ ବା ତାଙ୍କ ବା ଘର ସେ ତାଙ୍କ ସେ ବନ୍ଦ ଏରିଆରେ ବି ସେମିତି ରହିକି ଆରାମସେ ନିଶ୍ଵାସ ନେଇପାରିବେ। ତାଙ୍କ ଘର ସେଟା ନା ସେ ଯାହା ବଲେ ଯୋଉ ରହିପାରିବେ। ଆଉ ଯେମିତି ଆମ ଘର ଆମେ ଭାବୁଚେ କି ଆମେ ମାନେ ଘରେ ରେ ଆମେ ଆରାମସେ ରହୁଛନ୍ତି ଖଟରେ ଶୋଉଛନ୍ତି ଆଉ ଖାଉଛନ୍ତି ସେମିତି ତାଲେ ସେମାନେ ଭାବୁ ସେ କେମିତି ଖ ମାନେ ଘର ଭିତରେ ରହୁଛନ୍ତି ମାନେ ଶୋଇ ପଡୁଛନ୍ତି ତ ସେଇଭଳିଆ ବୁଝିପାଇଲ।
ହଁ ହଁ।
ହୁଁ। ଆଉ ତମର ଆଜି ପା ଚାରିଟା ବେଳେ କୁଆଡେ ଚାରିଟା ବେଳେ ଯେତେବେ ଫାଙ୍କା ଟାଇମିରେ କଣ କର କୁଆଡେ ଯାଅ ନା
ସେ ପାଞ୍ଚଟା ବେଳେ ଆମର ସେ ଗାଁ ରାସ୍ତା ଏତେ ମାନେ ଗାଡି ଗାଡ଼ି ଯାଏନି ଯାଉ ଚାଲି ଚାଲିକି ମାନେ ଗୋଟେ ଚା ମାନେ ଚାଲିବା ବି ହେଇଜାଏ ବି ଚାଲି ଚାଲି ବିଲ ଫିଲ ଅଛି ବୁଲିବାଲିକି ପଳି ଆସୁ ଆଉ।